ଶୁଭିଲା ଆଉ ଙ୍କ କରୁଚ? ଏଇ ବସଚି ଟିଭି ଦେଖୁଥିଲି ଟିଭି ଦେଖିକି ଆସିକି ବସଚି ଆଉ।
ହୁଁ ହୁଁ ଆଉ କେବେ ସରିଲାଣି?
ଏଇ ଚାରିଟା ବେଳେ ଖାଇଥିଲୁ ଆଉ ଆଉ ଖାଉ ରାତି ଦଶଟା ଆଉ। ଏ ଭାତ ଆଉ ସୁଦୁନା ଛୁଇଁ ତରକାରୀ ଗୋଟା କଲରା ଭ ଭଜା ହେଇଥିଲା।
ଆଜି କଣ ଭେଜ ହେଇଚି ନନଭେଜ କିଛି ହେଇନି କି?
ହଁ ଯଉ ପୋଇ ଆଳୁ ଭଜା ହେଇଥିଲା ଡାଲି ହେଇଥିଲା ଆଉ ସେ ପୁଆ ଭଜା ହେଇଥିଲା।
ହଁ ହଁ ଆଜି କିଛି ଆଉ ଚିକେନ ଫିକେନ ହେଇନି ମାଛ ଫାଛ ହେଇନି।
ନା ପହରଦିନ ରଖିଥିଲୁ ସମୀତେ ଖାଇକି ବାନ୍ତି ଫାନ୍ତି କହିବ।
କାହିଁକି
ନାଇଁ ମୁଁ ଦେଢ କିଲେ ଦେଢ କିଲେ ମାଛ ଦିଦି ଲା
ଓ ହୋ
ତାକୁ କିଏ ଦୁରୁଷ୍ଟିଆ କରିଦେଲା ନା କଣ?
ହୁଁ ତମେ ଟିକ ଆଣଥିଲ ଆଇସ ମାନ ବ ବାହାରେ ପକେଇକି ଖାଇବ।
ନା ପକେଇ ନଥିଲୁ ରୋଷେଇ କରିଥିଲେ।
ହୁଁ ତୁମ
ଆଉ ଖାଇଦେଲି ପୁରା ବାନ୍ତି ଫାନ୍ତି ସବୁ ବାହାର ମାନେ ରଖିଥିଲେ ବି ତାଙ୍କର ହେଲା ସେ ବି ରଖିଥିଲେ। ସିଏ ବି ଏମିତି ଖାଇ ପିଇକି ମାନେ ତାଙ୍କୁ ବି ସବୁ ଘୃଣା ଲାଗିଲା ମା ପୁରା
ଦେଲା ଶୁଣ ଶୁଣ ତାହେଲେ ସେ ମାଛ ଟା ଖରାପ୍ ଥିଲା। ଖରାପ୍ ମାଛଟା ସମସ୍ତଙ୍କ ହେଇଚି ମାନେ ମାଛ ପା
ହଁ ସେ ଖାଇପାଇଲେନି ବି। ଆମେ ସାଙ୍ଗ ହୋଇକି ଖାଉ, ଦେହ ଭଲ ଅଛି।
ହୁଁ।
ହେଟୁ ସାନ୍ ଭୂମି କି ହଁ ହେଲା ସବୁଦିନି ଆଉ ସେଇଠି ମୁଁ ନେଇଥିଲି ସେ ଆମ ପୁତୁରା ବୋହୂ କହିଲା ହଁ ସେ ବି ମାଛ ରାନ୍ଧିଥିଲା ଆଣିଥିଲା। ତାକୁ ବି ଆମେ ଖାଇ ପାରିଲୁନୁ, ଇଏ ଦି ଜଣ ଢାଳି ଦେଲୁ ନେଇକି ସୁଜୁନା ମୂଳେ ସେ ଠୁ ବାନ୍ତି ବାନ୍ତି ହେଲା, ସଖାଳେ ବି ଆଜି ଖାଇ ସବୁ କାକୁଡି ଜେ ପୁତୁରା ମାନେ ପଲେଇଥିଲେ କାକୁଡି ତୋଳି। ତାପରେ ଆ ଆମର ବି ପଳେଇଥିଲେ ହୁଁ ମାନେ ଯୋଉ କାକୁଡି ତୋଲି ହଁ ଆସ ହେଲାବେଳକୁ ଏଗାର ଟା ବାରଟା ହେଇଗଲା ହେଲା ଆଉ ବୋଉ ବାପା ତାଙ୍କର ଖାଇଦେଲେ ଆମେ ସେ ଡାଙ୍ଗି ସେ ମୋ ପୁତୁରା ବୋହୁ ର ମୋର ଖାଇନଥିଲୁ, ତାପରେ ଆସିଲେ ପୁ ମାନେ ତାଙ୍କ ଦି ଭାଇଙ୍କି ଖାଇବାକୁ ଦେଲା। ମୁଁ ଇଆଡେ ଅଙ୍କୁ ଖାଇବାକୁ ଦେଲି। ତା ପରେ ରୋଷେଇ ବାସ କଲୁ ସେ ନାତି ଯିବ ବୋଲି ପ୍ଲାଣ୍ଟ। ସେ ରୋଷେଇ କଲା ତାପରେ ମୁଁ ଇଆଡେ ରୋଷେଇ କଲି ରୋଷେଇ ସଇଲା ତାପରେ ତାର ମୋର ଯାଈକି ଖାଇଲୁ ଲେଟରେ ଆଉ ଚାରିଟା ବେଳକୁ ବି ଭୋକ କରୁନଥିଲା ଆଉ। ପଖାଳ ଦିଇଟା ଦିଇଟା ଖାଇ ଦେଇଥିଲୁ ଆଉ ଭୋକ ହୋଇନଥିଲା। ତା ପରେ ସେ ବାଧ୍ୟ କଲା ହେଟୁ ମୁଁ ଉଠିକି ଭାତ ନେଇକି ତାର ମୋର ଅଳ୍ପ ଦିଇଟା ଭାତ ଆଣିଥିଲୁ ସେୟାକୁ ସାଙ୍ଗହେଇକି ସବୁ ଖା
ହୁଁ ହୁଁ ଆଉ ତମ ଝିଅ?
ହେ ଝିଅ ସନ୍ଧ୍ୟାରେ ଟିୟୁସନ ପା ପାଠ ସବୁ ଦିଆ ହେଇଥିଲା ଆଉ ତାର ବସିକି ପଢୁଥିଲା, ସେଇଠି ପଢୁ ପଢୁ ଲେଖୁ ଲେଖୁ ତାକୁ ନିଦ ପ୍ରବଳ ତାକୁ ଶୋଇପଇଲା।
ହୁ।
ନା। ଆଉ ଉଠିବନି ସନ୍ଧ୍ୟାବେଳେ ଯୋଉ ବିସ୍କୁଟ ଫିସ୍କୁଟ ଯାହା ରଖିଥିବୁ ଦବୁ ତାର ଯେତିକି ଖାଇଦେଇଥିବ ଖାଇଦେଇଥିବ ଯେବେ କ୍ଷୀର ରଖିନଥିବୁ ବିସ୍ ବିସ୍କୁଟବି ଆଜି ଖାଇନି ସେ କଣ କୁର୍କୁରି ଆଣିକି ପ୍ୟାକେଟ ଖାଇଲା ସେୟାକୁ
କାଇଁ ସେଗୁରା ଦେଉଛନ୍ତି ଦେହ ଖରାପ ହେବ
ଦିନକୁ ଆ ଆଜି କଥା ଶୁଣିବ ଯୋଉ ତା ମାନେ ସାନା ବାପା ଯିଏ ଦେଲୁ ନା ସିଏ ଦେଲା କୋଡିଏ ଟଙ୍କା । ମୁଁ ଦେଲି ଦଶ ଟଙ୍କା ଫେରେ ମୋ ଠାରୁ ନେଲା ପାଞ୍ଚ ଟଙ୍କା। ସେଉରା ଆଣିକି ଖାଇଲା ଆଉ ଭାତ ଖାଇଲାନି। ଭାତ ଖାଇବନି ଦିନମାନ ଏମିତି ଉପାସରେ ବୁଲିବ।
ଦେଖ ଦେଖ ଆଗକୁ ଭବିଷ୍ୟତରେ ତମେ ହିଁ କାନ୍ଦିବ ଆଉ କିଏ କାନ୍ଦିବେନି।
ସେ ବେଳୁରୁ ତାର କଣ ହେଲା କୁହଲି ଗୋ
ବେଳରୁ ନୁହଁ ଅଭ୍ୟାସ ଟା ଭାଙ୍ଗିବାକୁ ପଡିବ। ତମେ ଭାବୁଚ ସେଉରା କଣ ଦେହ ପାଇଁ ଭଲ। ତାର ପେଟଉରା ଖରାପ କରିଦେବ। ତାପରେ ଝିଅ ପିଲାଟା ସିଏ।
ସବୁବେଳେ ମାନେ ଜଳଖିଆ ପତ୍ର ଖାଉଛି ନା?
ହୁଁ ଯାହା ବି ହେଲେ ତମ ଘର ଜିନି ଯେତେ ଯାହା ବି ହେଲେ ପନିପରିବା ଜିନିଷ ଖାଇବା ଦରକାର। ବର୍ଡର ତା ତ ପୁରା ସବୁବେଳେ ମୁଁ ଯେତେବେଳେ ଶୁଣିବି। ସେ ଚିପ୍ସ ଫିପ୍ସ କୁର୍କୁରି ଫୁରକୁରି ଯାହାବି ହେଲେ ଗୋଟେ କଣ ଖାଉଥିବ ଚକଲେଟ୍ ଖାଉଥିବ। ପେପ୍ସି ପିଉଥିବ ଏଇ ସବୁ ଇଏ।
ହଁ।
ଆଉ। ଆଉ ରାତିରେ ତାହେଲେ କଣ ଖାଇବ।
ଆଉ ରାତିରେ କଣ ଖାଇବୁ ମୁଁ ତ ଆଉ ରାତିରେ କିଛି ଖାଇବିନି। ଯୋଉ ଚାରିଟା ବେଳକୁ ନେଇ ଅଳ୍ପ ଦିଟା ଖାଇ ଦେଇଥିଲି। ଆଉ ମାନେ ଏଁ ଆଉ ଖାଇଲେ ଦେହଟା
ସନ୍ଧ୍ୟା ବେଳେ କିଛି ଖାଅନିକି ଚା ଫା ପିଅନି।
ନା ସନ୍ଧ୍ୟା ମୁଁ ଚା ଅଭ୍ୟାସ ନାହିଁ। ଏଇ ଥଣ୍ଡା ପଇଲାଠୁ ଟିକେ ଯିଦି ମନ ହବ ଟିକେ ଖାଇଦେବି। ଚା ଫା ନହଲେ ହେଇ ନାଲି ଚା।
ଓଃ ହୋ।
ଆମ ଘ ଯେତେବେଳେ ବାପ ଘରେ ଥିଲି। ସେତେବେଳେ ଆମର ଗାଈ ଦୁ ମାନେ ଦୁଆଁ ହୁଏ। ଆଉ ଉଁ
ମୋର ବା ଅଭ୍ୟାସ ନଥିଲା। ମୁଁ ଅଭ୍ୟାସ ନ ଥିଲା ଟୋଟାଲି ପିଉ ନଥିଲି। ଏଠି ଆସିକି ମାନେ ଦିନ ରାତି ପିଉଚି ଖାଲି। ଦିନ ରାତି ମାନେ ସକାଳ ଦିନ ରେ ଥରେ ରାତିରେ ଥରେ ସନ୍ଧ୍ୟା ବେଳେ ଥରେ। ଚା ଟା କମ୍ପଲ୍ସରୀ ହେଇଗଲାଣି। ହଁ ପା ପୁରା ଅଭ୍ୟାସ ହେଇଗଲା ମୋର ଅଭ୍ୟାସ ପୁରା ଛାଡି ଦେଇଥିଲି। ଏଠି ଆସିକି ଯୋଉ ଗାଧେଇ ପାଧେଇ ଯୋଉ ଠାକୁର ପୂଜା କରିବାକୁ ପଡୁଚି ପିଇବାକୁ ପଡୁଚି। ନହେଲେ ବା ଥଣ୍ଡା ଧରି ପୋକୋଉଛି ମତେ। ମୋ ମୋ ଫାଷ୍ଟ ଥରକ କଣ ହେଲା କି? ଥଣ୍ଡା ଧରିକି ମୋ ତଣ୍ଟି ଫଣ୍ଟି ସବୁ ପୁରା ଦରଜ ପରା।
ହଁ।
ଦରଜ ହେଇଗଲା ତାପରେ ମୁଁ ଅଭ୍ୟାସ ହେଇଗଲା ଆଉ।
ନା ନା ତମେ ଗୋଟେ କାମ କରିବ ଯାଣିଲନା। ଯୋଉ ଗାଧେଇକି ଆସିବ ଠାକୁର ପୂଜା ଟା ଆଗେ କରିଦବ।
ଯେ ଗାଧେଇକି ଆସିକି ଯୋଉ ଠାକୁର ପୂଜାର ଯୋଉ ଟିଉରେସନ ଟା। ସେ ଭିତରେ ହିଁ ମତେ ଥଣ୍ଡା ଧରିଦଉଛି। କାରଣ ମୋର ଅଭ୍ୟାସ ନଥିଲା ନା। ମୁଁ ଗାଧେଇକି ଆସିବି ତ ଖାଇବି।
ହଁ।
ଯୋଉ ଜିନିଷଟା ଠାକୁର ପୂଜା ଟା କଣ ସାଙ୍ଗେ ସାଙ୍ଗେ ହେଇଯିବ କି? ଯାହାବି ହେଲେ ଅଧଘଣ୍ଟା ଭଳିଆ ଲାଗି
ଅଧ ଘଣ୍ଟାଏ କି ଘଣ୍ଟା ଟେ ଲା
ଅ ଘଣ୍ଟା ଟେ ନୁହଁ ଅଧଘଣ୍ଟା ଟା କାରଣ ଦେଖ ମୁଁ ଆସିବି। ଶାଢ଼ୀ ଫାଢୀ ପିନ୍ଧି ଫାନ୍ଧିକି ଉପରୁକୁ ଯାଇକି ମାନେ ପୂଜା ପାଠ କଲା ବେଳୁ। ମିନିମମ୍ ଅଧଘଣ୍ଟା ଉପରେ ବି ବେଳେ ପୁଣି ହେଯାଉଚୁ। ତ ସେଇଥିପାଇଁ ମତେ ପାଏ ସେତିକି ଭିତରେ ମତେ ଥଣ୍ଡା ହେଇଯାଏ। ଥଣ୍ଡା ହେଇଯାଉଛି ଆଉ କୁହନି ମ ବ୍ୟାଣ୍ଡ ବାଜିଯାଇଛି ପୁରା ଆଉ।
ହଉ ଚା ମାନେ ଏ ଯୋଉ କ୍ଷୀର ଚା ନ ଖାଇ ଅଦା ତେଜପତ୍ର
ହଁ ଏଠି ସବୁ, ଏଠି ସବୁବେଳେ ଗୋଲମରିଚ ଚା ଗୋଲମରିଚ, ଗୁଜୁରାତି, ହ ତେଜପତ୍ର, ଏଗୁଡା ସବୁ ପ ପକେଇକି ସେଞ
ଥଣ୍ଡା ଟା ସେ କାଟେଇ ଦବ ହେଲା, ଚାହା ପତି ଅଳ୍ପ ପକେଇବ, ବେଶୀ ପକେଇ ଇବନି ସେ ଥଣ୍ଡା କାଟିଦବ, ନହେଲେ ଯୋଉ ଗ୍ରୀନ ସ ନା
ଗ୍ରୀନ୍ ଟି
ହଁ
ଆଉ ଗ୍ରୀନ୍ ଟି ବା ମୁଁ ମଝିରେ ପିଉଥିଲି, ଗ୍ରୀନ୍ ଟି ଆଣିକି ମ ମଝିରେ ପିଉଥିଲି, ସେ କଣ ହେଲା ନା ସରିଗଲା । ଆଉ ଏ କିଏ ମଗେଇବ ମଗେଇବ କହିକି ଆଉ ମଗେଇନି ଆଉ ନହେଲେ ମୁଁ ସବୁବେଳେ ଗ୍ରୀନ୍ ଟି ବିିଉଥିଲି ମୋର ଚାହା ଅଭ୍ୟାସ ନଥିଲା । ମୋର ରୋଟାଲି ଚାହା ଅଭ୍ୟାସ ନଥିଲା, ସେଟା ଆକ୍ଚୁଆଲି ଭଲଥିଲା । ବଡି ଟା ଲାଇଟ ରହିବ, ଦେଖିବା ଲିପଟନର ମଗେଇଦବା ।
ହଁ ଆଉ ଚାହା ଟା କଣ ଜାଣିଚ ନା? ଭୋକ ମାରିଦବ ।
ହଁ, ନାଇଁ ମୁଁ ଖାଏ, ପ୍ରପର ମୋର ଖାଇବାଟା ଦରକାର, ମୁଁ ଖାଏ, କିନ୍ତୁ ଏଇଆ ତମେ ଯୋଉଟା କହିଲ ିଆ
ହଁ, ଭୋକଟା ମରିଜାଏ ପା, ଏ ଯୋଉ ସେଇ ଗିଟେଇ ଆଣିକି ପିଅଉଁ । ହେଲା, ହେ ଦେହ ବି ଠିକ ରହିବ ଆଉ ଥଣ୍ଡା ଟା ବି ଛାଡିଯିବ ।
ସେ ତାକୁ ପିଇଲେ, ମତେ ଲାଗେ ଯେମିତି -ପୁରା ବଡି ଲାଇଟ ଲାଇଟ, ପୁରା ହାଲକା ହାଲକା ଲାଗେ । ଆରେ
ହଁ, ଏଇ ମୋ ଯୋଉ ନାତୁଣୀ ନ ଥିଲା -ନାଣ୍ଡି ମୁଁ ତା ବାହାଘର କରିଦେଲି, ତାକୁ ପିଙ୍କିପିଙ୍କି ଡାକନ୍ତି, ମୁଁ ତାକୁ ନା ଧରି ଡାକେ ସବୁବେଳେ ଆଉ ସିଏ ସିଏ ସେ ଗିଲତି ସ ସେ ଗିଲଟି ଉୁରା ସବୁବେଳେ ସିଏ ସେଉଡ଼ା ପିଏ।
ହଁ ସେଇଗୁଡାକ ମୁଁ ହିଁ କହିଥିଲି ତାକୁ, ମୁଁ ହିଁ ତାକୁ କହିଥିଲି ମୁଁ ପିଏ ଦ ମତେ ଦେଖିଥିଲା ଥରେ ମାମୁ ଘରୁ ଆସିଥିଲା, ମୁଁ ତ କହିଲ ପି ତାର ଯ ପିରିୟଡ ପ୍ରୋବ୍ଲେମ୍ ହୁଏନି କି? ତାକୁ ମୁଁ ସବୁବେଳେ ସେଇଆ କୁହେ, ମୁଁ କହ ତୁ ସେଇଗୁଡାକୁ ପିଇ, ତୋ ବଡି ଗୁଡା ଭଲ ରହିବ, ସେଇକୁ
ଓହୋ, ସେ ସିଏ ତାକୁ ବି ଏ ଯୋଉ କାଧା ତିଆରି କରି ଆମକୁ ଦିଏ ।
ସେଟା କଣ? ସେଟା ତମେ କଣ ରେଗୁଲାର ପିଇ ପାରିବ, ହେଟା ପେଟ ଗରମ କରି ବ କାଢା ଟା ସବୁବେଳେ ଥଣ୍ଡା ଫଣ୍ଡା ହେଲେ କାଢା ପିଇବ । ଥଣ୍ଡା ଫଣ୍ଡା ହେଲେ, କାଢା ପିଇବ ।
ସେ ଯଉନ କରେ ବି ଦେ ଟିକେ, କହିବ ନେ ମା ଟିକେ ପିଇଦେ, ମୁଁ ହେଟୁ ଟିକେ ପିଇଦିଏ।
ହୁଁ, ସେଥିରେ କାଢାରେ କଣ କ ପଡିବ କହିଲ? ଅ ଆମର ଡାଲଚିନି ପଡେ, ତାପରେ କଣ ତୁଳସୀ ପତ୍ର ପଡେ, ଗୋଲମରିଚ ପଡେ, ମିଶ୍ରି ପଡିବ, ଲବଙ୍ଗଟା ପଡିଲେ ପଡିବ ନହେଲେ ନାହିଁ ସବୁ ମାନେ ଛେଚା ଅଦା ପଡିବ, ଏଗୁୁରା ସବୁ ପକେଇ ପକେଇକି ସେ ପୁରା ବଢ଼ିଆ ସେ ଫୁଟିବ ମାନେ ତମେ ଗୋଟେ କପ୍ ଯଦି ପକେଇଥିବ, ତାକୁ ଅ ଉ ହାଫ୍ କପ୍ କରିକି ପିଇବ, କି ଗୋଟେ କପ୍ କି ଦି କପ୍ ପାଣି ଦେଇକି ତାକୁ ଯ ଟେଇଥିବ, ତାକୁ ଗୋଟେ କପ କରିକି ପିଇବ।
ହ ତାହେଲେ ଏମିତି । ଆଉ ମୁଁ ତ ମୋର ରୋଟାଲି ମାନେ ଯୋଉ ପିଏ ନା । ଆଉ ସିଏ ଟିକେ ଦେଲେ ହେଇକି କେତେବେଳେ କେମିତି ବି ଦେଇ ଚାହା ଟା ମାନେ ଥଣ୍ଡା ଧଇଦ
ନାଇ ଭଲ କି ସେଇ ଜିନିଷଟା ତମେ ଭଲ କରି ଚାଟା ପିଉନ ବହୁତ ବଢିଆ ଚା ଟା ଆଲେ ପିଇଲେ ଦେହ ପାଇଁ ବହୁତ ଖରାପ।
ମନେ ମୋ ଛୁଆ ବେଳେ ମୁଁ ବହୁତ ପିଥିଲି ହେଲା!
ହୁଁ ଶୁଣିଲ ଏଇ କଳ ଟା ଆପେ ଆପେ କଟିବ ନା ଆମେ କାଟିବା?
ନାଁ ଆପେ ଆପେ କଟିଯିବ। କଥା ହଉଥିବ ନା ପଟିଯିବ।
ଆଛା ଆଛା ହଁ କହୁନୁ? ନାଇଁ ନାଇଁ ସେ ପଳେଇଛନ୍ତି ନାଇଁ ନାଇଁ ସେ ପଳେଇଛନ୍ତି। ପାଲଟା ଯାଇଛନ୍ତି ପେଟିବା
ଓ ଏବେ ନଣନ୍ଦ ଭାବେ ଅଛ ନା
ହଁ ହଁ ପୁରୀରେ ଅଛି ପୁରୀରେ ଅଛି ନା ଏମ ରହିବ ମାସେ ଢ ମାସ ଏଇଠି। ରହିବି।
ଓ ହୋ, ଆଉ ତମ ଶଶୁର ସେଠି ଅଛନ୍ତି?
ଅ ସବୁ ଏଇଠି ଅଛନ୍ତି, ଡାଡି ଆମର ଏଇଠି ଆଉ।
ତାଙ୍କ ଦେହ ଭଲ ହେଲାଣି ନ କି?
ହଁ ସେମିତି ଟିକେ ଟିକେ ଭଲ ହେଇଛି ଯାଇଥିଲା କାଲି ଡକ୍ଟର ବାବୁ
ଆଉ ତମର ଅଣନ୍ଦ କଣ କରୁଛନ୍ତି?
ସିଏ ଏଇଠି ବସଛନ୍ତି।
ହଁ।
ସେ ଏଇଠି ବସିଛନ୍ତି ଆଉ।
ଓହୋ ର ରୋଷେଇବାସ ସିଲଣି?
ସେଇ ଦିନର ଚିକେନ ଟା ଥିଲା ଆଉ ରୁଟି ସନ୍ତୁ ଟିକେ ହେଇଗଲା ଖାଇବା ପିଇବାକୁ ଆଉ। ଏଇଁ ସନ୍ଧ୍ୟା ବେଳେ ଟିକେ ରୋଲ ଖାଇଥିଲି କଣ୍ଡଦ
ହଁ।
ଆଉ ଛା ମ ଖ ହଁ ହଁ।
ଆଉ ତମେ ସେ ହଁ ତମେ ସେ ନନନ୍ଦ ଭାଇ କଣ କରନ୍ତି?
ଆ ଦେ ତ ଜାଗା ବ ବିଲ୍ଡର ବିଲ୍ଡର ବିଲ୍ଡର
ଓହୋ ଆଉ ସିଏ ଯୋଉ ଘରେ ରୁହନ୍ତି ନା ସବୁବେଳେ?
ହ ନାଇଁ ପ୍ରାୟ ଘରେ ଏମିତି ରୁହନ୍ତି ବେଳେ ବେଳେ ଇଏ କରନ୍ତି। ତାଙ୍କର ତଳେ ହଉଛି ଅଫିସ୍ ଘର ତଳେ ହଉଛି ଅଫିସ୍
ହଁ।
ହୁଁ ସିଏ ଆସନ୍ତି। ପୁରୀରେ ଏଟା ହଉଛି ହଁ ହ୍ୟାଲୋ ପୁରୀ ଏଟା ବ୍ରହ୍ମଗିରି
ଓ।
ଅଲନାଥ ନାଁ ଶୁଣିଛ ଠାକୁର ଙ୍କର?
ଆ!
ଅହ୍ଲାରନାଥ ଠାକୁର ଶୁଣୁଛ ନା?
ଅଲୋକନାଥ ହଁ ହଁ ଶୁଣିଛି।
ଅଲାର ଅଲାର ନାଥ
ହଁ ଶୁଣିଛି ସେଟା କ
ହଁ ସେଇ ସେଇ ଠାକୁର ପାଖାପାଖି ଆଉ।
ପୁରୀ ନିମା ପଡା ଗୋଟେ ଅଛି ନା?
ନାଇଁ ନିମା ପଢ଼ାନୁ ନିମା ପଢ଼ାନୁ
ନାଇଁ ସେଇ ମୋ ନଣ